କରୁଛୁ କେତେ ଗରମ ହୋଉଛି ତମ ଆଡ଼େ? କଣ ଖାଇଲୁଣି ନା ନାଇଁ?
ହଁ ଗରମ ତ ଜୋରେ ହୋଉଛି ଆଉ। ସକାଳେ ପଖାଳ ଖାଇଥିଲୁ ଆମେ। ଆଉ ରୁଷେଇ ଚାଲିଛି। ଆ ହ ରୁଷେଇ ଓ ପଖାଳ ଭାତ ଖିଆ ହୋଉଛି ଗରମ ଯୋଗୁ। ଭଜା ସାଗ। ଛୁଇଁ ଭଜା ଏଇଗୁଡା ସବୁ ରୋଷେଇ ହୋଉଛି ଏଇନେକା ଆଉ ପଖମ୍ ଗରମ୍ ପଖାଳ ଭାତ ଖାଇବା ପାଇଁ। ଗରମ୍ ଭାତ ବି ଇଚ୍ଛା ହୋଉନି ଖାଇବା ପାଇଁ ଆଉ।
ଓ। ଆଉ କଣ ଭାତ ସାଙ୍ଗରେ କଣ କଣ ହେଇଛି ଦିନ ବେଳ ପାଇଁ?
ଆ ବ ଶାଗ ଭଜା ଛୁଇଁ ଭଜା ଆ ସେ ଭ-ଭଜା ଖଟା ଆମ୍ବ ଏଇଗୁଡ଼ା ଦହି ଅଛି ଖାଇବା ପାଇଁ ଆଉ।
ଅ ହ। ଆମର ବି ସେଇ ସକାଳୁ ପଖାଳ ଦିନ ବେଳା ପଖାଳ ରାତି ରେ ରୁଟି ହୋଉଛି। ନହେଲେ ଦିନ ବେଳା ଥରେ ଥରେ ଗରମ ଭାତ। ଆଉ ପାଣି ପିଉଛି ନହେଲେ ପେଟ ଖରାପ ହୋଉଛି ଆଉ କଣ କରିବା। ଆଉ ଖରା କେମିତି ଗରମ କେମିତି ସେପଟେ?
ଆମର ଏପଟେ ବୋହୁତୁ ଗରମ ହୋଉଛି। ପଇଁଚାଳିଶ ଡିଗିରି ଉପରକୁ ପଳେଇଲାଣି ଟପିଲାଣି। ସେଥିପାଇଁ ତ ବାହାରକୁ ଦିନ ଦଶଟା ବାର୍ ଟା ବେଳୁ ଯୁଆଡ଼େ ଯିବ। କାମ ସାରିବୁ ତିନ୍ ଟା ପରେ ଯାଇଯିବୁ। ଆଉ ସାଙ୍ଗେ ପାଣି ୱାରେସ୍ ପାଣି ଥସ୍ ଥ ସର୍ବତ ତର୍ ବୁଜ ଏଇଗୁଡ଼ା କି କିଆ ହଉଛି, ହଉଛି ଖରାପ ପାଇଁ ଆଉ।
ହଁ। ଆଉ' ଏପଟେ ଏତେ ଗରମ ହଉଛି ଯେ, ଏସି ବି କାମ କରୁନି। ଏସି ପୁରା ଜୋରରେ, ଲାଗିଲେ ବି ସେ କିଛି କାମ କରୁନି। ଗରମ ଲାଗୁଛିି, ଝାଳ ବହୁଛି। ଆଉ' ଝାଳ ଟା ଏବେ ଶୁ ଖୁନି, ବେଶୀ କାରଣ, ଆରବ ସାଗରଟାର, ପାଣି ତାତୁଛି ନା ସେଇଥିପାଇଁ, ଝାଳ ଶୁଖୁନି। ଆଉ, ସେଇଥିପାଇଁ ଝାଳ ଶୁଖୁନି, ଯେମିତି ବେଶି ଗରମ ଲାଗୁଛି। ବେଶୀ ଚିଡ, ଚିଡା ଲାଗୁଛି। ଆଉ କଣ କରାହବ? ବେଶୀ ଗରମ ହେଲେ, ଲୋକଙ୍କୁ ଅଂଶୁହାନ୍ତ ହଉଛି। କଣ, ଲୋକ ଦେହ ଖରାପ ହେଇକି ପଡୁ ଛନ୍ତି। ମେଡିକାଲରେ, ବହୁତ ପଢୁଛନ୍ତି ଅଂଶୁଘାତ ଯୋଗୁ ଆଉ' କେତେ, ଆହୁରି କେତେ ପ୍ରକାର ରୋଗ ହଉଛି। ଜଳୀୟ ଅଂଶ କମି ଯାଉଛି। ଜଳୀୟ ଅଂଶ କମିଗଲା ବଳକୁ, ପେଟ ଖରାପ, ବାନ୍ତି, ଝାଡା ସବୁ ହଉଛି। ଆଉ କଣ, କରୁଛ?
ଏବେ ଆମେ, ଓହୋ, ରୋଷେଇ ସରିକି ବସିଛୁ। ପୁଅ, ଗୋଟେ ଦିଟା ବଳକୁ ସମସ୍ତେ, ଆ'ଆ -ଘରକୁ ଆସିଲାଠୁ ଖାଇବେ ଆଉ'। ପିଲାମାନେ ଆଉ'। କେହି ଖାଇନାହାନ୍ତି ଏବେ?
ଓ ଆଉ, କେହି ଖାଇନାହାନ୍ତି? କେହି ଆସିନାହାନ୍ତି? ଆଉ ତାହେଲେ, ଯ, କଣ ତ। ଖାଇବା ତମେ କଣ, ଖାଇଛ?
ମୁଁ, ସକାଳେ ପଖାଳ ଖାଇଥିଲି। ଏବେ ଗରମ ଭାତ ହେଇଛି। ସବୁ ପିଲାମାନେ ଆସିଲାଠୁ, ସାଙ୍ଗ ହେଇକି ଆମେ ଖାଇବୁ ଆଉ।
ହ, ହ। ଆଉ ତମର, ଗଛ ଲଗେଇଥିଲ, ସେ ଗଛ ଅଛି?
ହଁ, ଗଛ ଲଗେଇଥିଲୁ। ଲଙ୍କା ଗଛ, ଛୋଟ, ଛୋଟ ଗଛ ବାଇଗଣ ଗଛ। ଲଙ୍କା ଗଛ, ଓ ଭେଣ୍ଡି ଗଛ ଆଉ ଫୁଲ, ବିଭିନ୍ନ ପ୍ରକାର ଫୁଲ ଗଛ, ଲଗେଇଛୁ ଆମର। ସବୁ, ଖରା ସିଜିନ୍ ରେ ଯୋଉ ଫୁଲ ଫୁଟିବ, ମଲି ଫୁଲ ଫୁଟୁଛି। ଆ ମନ୍ଦାର, ଫୁଲ ଫୁଟିଛି ସବୁ ଫୁଟୁଛି ଫୁଲ, ଗୋଲାପ ଫୁଲ ଫୁଟୁଛି। ଆଉ' ପାଣି ଦିଓଳି ଦିଆଯାଉଛି। ଖରା, ଖରା ଯୋଉ ଜୋରରେ ହଉଛି ଗଛ ଝାଉଁଳି ଯାଉଛି। ସକାଳେ ଦିଆ ଦିଆଯାଉଛି। ପୁଣି ଦିଓଳି ପାଣି ଦିଆ ହଉଚି, ଆମର।
ହ
ଆଉ, ଯଉ ବାରିରୁ ଯାହା ଯୋଉ ଭେଣ୍ଡି, ଲଙ୍କା, କାକୁଡି ଏଇରା ବାହାର ଡେଲି ଦୈନିକ। ବାହାରୁଛି, ତୋଳିକି ଆଣୁଛୁ ଖାଉଛୁ ଆଉ।
ଓ ଆମର ଇ, ଏପଟେ ବହୁତ ଗରମ ହଉଛି। ପାଖା, ପାଖି ତାପମାତ୍ରା ପଳଉଛି। ଚାଳିଶ ରୁ ପଚାଶ ଡିଗ୍ରୀ। ଥରେ, ଥରେ ପଚାଶ ରୁ ଅଧିକ ବି ଗରମ ହଉଛି। ଏତେ ଗରମ ହଉଚି ଯେ, ଲୋକ ସବୁ ଛାନିଆ, ଛାଟି ପି ଟି, ଆାଉଛନ୍ତି। ଘର କାନ୍ଥ, ଛାତ, ଭୁଇଁ ସବୁ ତାତି ଆଉଛି। ଆଉ କଣ କରେ, ଏତେ ଜୋରେ ଗରମ ହଉଛି। ଗଛରେ, ସକାଳେ ପାଣି ଦେଲେ, ସନ୍ଧ୍ୟାକୁ ପା ପାଣି ରହୁନି, ଗଛ ପୁରା ଶୁଖିକି ଝାଉଉଁଳିକି ରହୁଛି। ଆଉ ଗଛ ତ ସ ତ ଶୁଖି ଗଲାକୁ, ଫଳ ପରିବା, ଫୁଲ ବି ଯୋଉ ଫଳ ହବା ପାଇଁ ବାହାରୁଛି ସିଏ ବି ଶୁଖକି ଝଡି ଯାଉଛି। ଆଉ' ଫଳ ବି ଠିକ୍ ସେ ହେଇପାରୁନି। ଏତେ ଗରମ ହଉଛି। ଆଉ' ନ- ଯଦି ଟିକେ ଛାଇ ଜାଗାରେ ରଖିଦେଲେ, ହଁ ଟିକେ ଭଲ ହଉଛି। ଆଉ' ହୁଁ। କେତେ ତମର, କେତେ କଣ, କରୁଛ? ଆଉ କଣ, କରୁ ଛ କୁହ।
ଆମର ଏପଟେ ଫଳ ତରେ ପନିପରିବା ରେଟ। ଖରା ଯୋଗୁ ତାପରେ ପରିବା ପତ୍ର ଆସୁନି ସପିଂସେଣ୍ଟ। ଯେତିକି ଆସୁଛି ବି ସେ ସବୁ ରେଟ ସବୁ ଚାଳିଶ ପଚାଶ ଉପରେ ରେଟେ ଆଉ ଲେମ୍ବୁ ଖରା ଦିନେ ରେଟ। ରହୁଚି ସର୍ବତ ଭାତ ପଖାଳ ସହିତ ଖାଇବା ପାଇଁ ବି ହଉଚି। ଲେମ୍ବୁ ଟିକେ ରେଟ୍ ଅଛି ତଥାପି କିଣିକି ଆଣି ମାର୍କେଟୁ କିଣିକି ଆଣିବାକୁ ପଡୁଚି। ଖାଇବା ପାଇଁ ଆଉ। ଯାହାହେଲେ ତ ସବୁ ପନିରିବା କିଣିକି ଖାଇବାକୁ ରେଟ ହେଲାଣି ଖରାଦିନେ। ଆଉ ଫଲତ ଶ
ଆଉ ତାଲେ ଆଉ ତାହେଲେ କହୁଥିଲେକି। ଆମର ଲେମ୍ବୁ ଗଛ ଅଛି ତମର ଯଦି ଲେମ୍ବୁ ଦରକାର ଆସିକି ଲେମ୍ବୁ ନେଇଯିବ। ଆଉ ଆମ୍ବ ଗଛ ଅଛି ଲିଚୁ ଗଛ ଅଛି ଆଖୁ ଅଛି ପଣସ ଅ ଅଛି ତମେ ଯୋଉଟା ନା ଚାହିଁବ ଆସିକି ନେଇକି ଯିବ ଗଛ ଲାଗିଛି କାକୁଡି ଫାକୁଡି ତମର ଯଦି ଦରକାର ଆସିବ ନବ। ଖାଇବ ଦେଖିବ କୋଉଟା ଭଲ ଲାଗୁଛି କୋଉଟା ଭଲ ଲାଗୁନି। ନେଇକି ଯିବ ଆଉ ଗରମ ତ ବହେ ହଉଛି ଗରମ। ରେ ସବୁ ଆମ୍ବ ପଣସ ପାଚୁଚି। ଆଉ ଗରମ ତେ କଣ କରିବୁ ବହୁତ ଗରମ ବହୁତ ଗରମ କଣ କରିବ ମଣିଷ। କେତେ ଗରମ ହଉଚି ସବୁ ଗରମ ରେ ସବୁ ଶୁଖି ଯାଉଚି। ମଣିଷଠୁ ନେଇକି ଗଛଠୁ ନେଇକି ସେ ମାଟି ସହିତ ସବୁ ଶୁଖି ଯାଉଛି କଣ କହିବ। ଆଉ ତମ ଆଡେ ୱେବ କେମତି ପାଗ କେମିତି କରୁଚି କେତେ ଗରମ କେ କେମତି ରହୁଛି ତାପମାତ୍ରା କେମତି।
ଆମ ଏଠି ବି ସେଇ ତାପମାତ୍ରା ପଇଁଚାଳିଶ। ସତତାଳିଶ ଉପରେ ଏମତି ପଳେଇଲାଣି। ଆଉ ପାଗ ତ କାଳ ବୈଶାଖୀ ଉପରକୁ ବର୍ଷା ଉଠଉଛି ହେଲେ ଲେ ହେଇପାରୁନି ବର୍ଷା ଆଉ ହୁଁ। ଆମର ବର୍ଷା ଯୋଉ ହଉଚି କଳ ବୈଶାଖୀ ହେଲା ମାନେ ଝଡ଼ ତ ପବନ ଜୋ ରରେ ହେଇକି ଲାଇନ ଫାଇନ କଟି ଯାଉଛି। ଆଉ ସେଇଥିରେ ଯୋଉ ଗରମ ହଉଛି ଗୁଲଗୁଳି ହଉଛି ହଉଛି ଆଉ।
ଓ। ଆଉ ତାହେଲେ କଣ ତମର ଘୁଳୁ ଘୁଳି। ବହୁତ ହଉଛି ନା। ଆଉ ଆମର ଏପଟେ ବି ବହେ ଝାଞ୍ଜି ବାଡଉଚି ଗରମ ହଉଚି। ଆଉ ସବୁ ଚାଲିଚି ତମର କଣ ଖାଉଚ ଗରମରୁୁ ବଞ୍ଚିବା ପାଇଁ।
ଆମେ ଆମର ତରଭୁଉ ଫଳ ତରଭୁଜ ଆ କାକୁଡି। ଏଁ ସର୍ବତ ଲେମ୍ବୁ ସର୍ବତ କରିକି ପିଉଚୁ ଓୟାର୍ସ ପାଣି ପିଆହଉଚି। ପଖାଳ ଭାତ ସକାଳେ ବେଳାରେ ତିନିଥର ପଖାଳ ଭାତ ତ ଖାଉଛନ୍ତି ପିଲାମାନେ। ଓ ଆଉ ତା ସହିତ ଆମ୍ବ ଖରା ଦିନ ତ କିଛି ରୁଚୁ ଖାଇବାକୁ ଏବେ ଆବ୍ୟ ଜିନ ଆମ୍ବ ଖିଆ ହଉଛି ଆମ ବା ବାରି ତୋଟାରେ ବହୁତ ଆମ୍ବ ହେଇଛି ବିଭିନ୍ନ କସମର ଆମ୍ବ। ଆଉ ତାକୁ ବାରିରୁ ଆମର ତୋଳିକି ଆଣିକି ଖିଆ ହଉଛି ବିକ୍ରି ବି ହଉଛି ଆମର ଆମ୍ବ। ଆମ ଆମ୍ବ ବଜାରକୁ ଯାଉଛି ଆମ୍ବ ଆଉ।
ହ ତମର ତାଲେ ବଜାରରେ ବିକୁଚ ଆଉ ଆମୁକୁ ଦିଟା ଆମ୍ବ ଦଉନ। ତମର ଏତେ ଆମ୍ବ ଲଗେଇଚ ଯଦି ଆଉ କେତେଟା ଆମ୍ବ ଗଛ ଲାଗିଚି? ଆଉ କଣ ସେଇ ଯୋଉ ଆମ୍ବ ଗଛରା ଭଲ ବିକ୍ରି ହଉଚି ତମର ଆମ୍ବ କେଜି କେତେ ନଉ ଚ।
ଆମର ବିଭିନ୍ନ ପସମ ରସମ ର ଲାଗିଚି ଆମ୍ୱ। ତାର ତ ବାଇଗଣି ପଲ୍ଲି, କଲିମ୍ବି ଆମ୍ୱ ଆ କୋରସ ଆମ୍ୱ। ନିଲମ ଆମ୍ୱ ସୁନ୍ଦରୀ ଆମ୍ବ ନାଗିଚି ହାଏ କୋଉ ଗୁଡା ହାଇବ୍ରିଡି ଆମ୍ବ ଅଛି। ସେଇଟା ଜଲଦି ଆମ ମ୍ୱ ସେଇ ହେଇକି ପାଚିଗଲାଣି ଖିଆ ହଉଚି। ବର୍ତ୍ତମାନ କଲିମ୍ବି ଆମ୍ୱ-ଅ ହେଇଚି ସେ ପଛରେ ଟିକେ ହବ। ଆଉ କେଜି ଦେଡଶହ ଦୁଇଶହ ଭଳିଆ ଯାଉଚି ଭାରି ଆଉ। ଆମ୍ବ କେଜି ଟା ଅ ସବୁ ଲୋକ ବି ଘରୁ ଆସିକିନା ବେପାରୀ ମାନେ ନେଇଯାଉଛନ୍ତି। ଆଉ ଯାହା ବାକି ରହିରା ହାଟରେ ଦିଆଯାଉଚି ଆମେ ଖାଉଚୁ ଆମର ବନ୍ଧୁବାନ୍ଧବ ପଡିଶା ଘର ବି ଦିଆ ଯାଉଚି ବଣ୍ଟା ଯାଉଚି।
ଆମର ବି ସେମିତି ବହୁତ ପ୍ରକାର ଆମ୍ବ ଗଛ ଲାଗିଚି ତମେ ଯୋଉ କଉ ଆମ୍ବ ଗଛ ଗୁଡା କହିଲ ସେଗୁଡା ସବୁ ଆମ ଗଛ ବାରିରେ ଲାଗିଚି ଆମର ବି ସେମିତି ବିକ୍ରି ହଉଚି ସବୁ ପାଖ ପାଖରୁ ଆସିକି ଲୋ କ କିଣାକୁଣି କରୁଚନ୍ତି ଆମ୍ବ। ଆଉ ଯିଏ ଚାହିଁବ କଞ୍ଚା ଆମ୍ବ ପି ଜଉରା ଗୋଟେ ଗୋଟେ ଅଛି ସେମାନେ ବି ନଉଚ ନ୍ତି ଲୋକ ଖଟା କରିବା ପାଇଁ ଆଉ ସବୁ ବଜାରକୁୁ ଯାଇକି ବି ବିକ୍ରି ହଉଚି ସବୁ ଆମ୍ବ ଆଉ ବହେ ଆମ୍ବ ବିକ୍ରି ହଉଚି ଆ ଲୋକ କିଣୁଚନ୍ତି ବି ଚାହିଦା ବି ବହୁତ ଭଲ ରହୁଚି। ଆଉ ଆମ୍ବ ସହିତ ଆମର ଲିଚୁ, ପଣସ ସବୁ ଆଙ୍ଖୁ ଫାଙ୍କୁୁ। ସବୁ ବିକ୍ରି ହଉଚି। ଆଉ ସେପଟେ ଆଉ ଭଲ ଆମର ଚାଇଦା ବି ଭଲ ଅଛି ଆମର ଏପଟେ ସବୁ କିଣୁଚନ୍ତି ଆଉ ଲିଚୁ କେଜି ତ ସେ ଦୁଇଶହ ଖଣ୍ଡେ ପଡୁ ଦୁଇଶହ ତିନିଶହ ଖଣ୍ଡେ ଆଉ ପଣସ ତ ଦାମେ ସବୁ ଭଲ ଚାଲଚି ବେପାର ଆଉ କଣ ଆଉ କଣ କଇବି କେତେ ଭଲ ଚାଲ ଚି ଆଉ ଆଉ ସବୁ ଗରମରୁୁ ତ ପାଚୁଚି ଗରମ ଯେ ନ ଖାଇଲେ ତ ହଉନି। ଆଉ କଣ କରିଆ ସବୁ ବହୁତୁ ଗରମ ହଉଚି ଆଉ। ହଉ ମୁଁ ହଉ ମୁଁ ରହୁଚି ମତେ ଡାକିଲେଣି ଘରୁ। ହଉ ରଖୁଛି।